ତୁ।
ହଁ ଆଉ କଣ କରୁଚ?
ଏଇ ବସିଥିଲି। ତୁମେ କଣ କରୁଚ?
ମୁଁ ବି ବସିଚି। ଆମର କଣ କହିଲ କରେଣ୍ଟ ନାହିଁ ବ ବର୍ଷା ଆଜି ଜୋରେ ହେଇଥିଲା ତ। ଆଉ କରେଣ୍ଟ ନାହିଁ ଯେ ମାନେ କଟି ଯାଇଛି ତ ବାହାରେ ଟିକେ ବସିଛି ଆଉ ପବନ ହଉଚି। ଅ ହଁ ବହୁତୁ ଜୋରରେ ବର୍ଷା ହେଇଥିଲା। ମାନେ ଗଛ ପଛ ଭାଙ୍ଗି ଯାଇଛି ତ ସେ ରାସ୍ତା ସାଇଡ୍ ରେ ଯୋଉ ଅଛି ମାନେ ତାର ଫାର ଯୋଉ ଯାଇଛି, ତା ସାଇଡରେ ତ ସେଥିପାଇଁ ଆଉ। କରେଣ୍ଟ ଆସିନି ଆଜି ଆସିବ ନା ନାଇଁ କେଜାଣି। ଆଉ ତମେ କଣ କର
କରେଣ୍ଟ ତ ଅଛି ଏଇପଟକୁ ପ୍ରାୟ କରେଣ୍ଟ ଯାଇଛି ସେପଟକୁ।
ନାଇଁ
ହଁ ଏଇ କରେଣ୍ଟଟା ହିଁ ଏପଟେ ସାଇଡକୁ ପୁରା ଏରିଆ ଟାକୁ ଯାଉଛେ ଏଇଠୁ। କି କାମ କରୁଥିବେ ସଜାଡ଼ିକି ଦେବେ ପ୍ରାୟ କିନ୍ତୁ ଅଛି କରେଣ୍ଟ। ଆମର ଖାଲି ସେମିତି ଲାଇଟନିଂ ହେଲା ତାପରେ ପବନ ଟିକେ ହେଲା ବର୍ଷା ହେଇନି କରେଣ୍ଟ ଅଛି। ଏଇଠୁ ଯାଉଛି କରେଣ୍ଟ ତ ସେ କରେଣ୍ଟ ଥି ଦେବେ ପ୍ରାୟ ଯଦି କାମ କରୁଥିବେ ତାହେଲେ ଦେଇ ହ୍ୟାଲୋ।
ହଁ ହଁ ହ୍ୟାଲୋ।
ହଁ ଦେ ମୁଁ ଥିଲି ଏଇଠି
ହଁ ହୁଁ। ଆଉ ବର୍ଷା ହେଇଥିଲା ନା ଆଜି ନାହିଁ।
ନାଇଁ ପୁରା ବର୍ଷା ନାଇଁ।
ଆମ ଏପଟେ ବର୍ଷା ହେଇଚି ଟିକେ ଅଧିକ ଜୋରରେ ପବନ ପବନ ହେଇଚି ବି ଆଉ।
ହୁଁ ହୁଁ କିନ୍ତୁ ଟିକେ ବର୍ଷା ହେଲେ ଭଲ ହୁଅନ୍ତା।
ହୁଁ ନା ଆମର ଏଇନା ହେଇନଥିଲା କେତେ ଦିନ ଦଶ ପନ୍ଦର ଦିନ ହେଲା ଏବେ ଆଜି ହିଁ ହେଇଛି ଟିକେ। ତ ଭଲ ଥଣ୍ଡା ଲାଗୁଚି ଆଉ।
ହାଲକା ବର୍ଷା ହେଲେ ଟିକେ ଥଣ୍ଡା ଲାଗିବ ପୁଣି ଗରମ ଲାଗିବ କିନ୍ତୁ ଟିକେ ଜୋରରେ ବର୍ଷା ହେଇଥିଲା ଥଣ୍ଡା ଲାଗିବ।
ହୁଁ ଆଉ ଆରେ ରଜରେ କୁଆଡେ ଯାଉଚ ନା ଯାଉନ ବୁଲିବା ପାଇଁ?
ନାମ ବୁଲିବାକୁ ଆଉ ଯିବି ପରୀକ୍ଷା ଦେବାକୁ ଯିବି ଲାଷ୍ଟ ରଜ ଦିନ ଆସିମି ଆସିଲେ ଦେଖିବା ବାବାଙ୍କ ସହିତ କୁଆଡେ ବଲିବାକୁ ଯିବି। ବାବା ମତେ କହୁଛନ୍ତି ଯୋଉ ଦିନ ସରିବ ସେଇଦିନ ରା ରାତିରେ ରିଟର୍ଣ କରିତେ ମୁଁ କହିନି ରାତିରେ ଆଉ ଆସିହବନି ଏଇନା ସେଠୁ ପାଞ୍ଚଟା ବେଳୁ ବାହାରିବୁ ହଲରୁ ପାଞ୍ଚଟାରୁୁ ବାହାରିଲେ ଆଉ ବସ ଧରିକି ଏଠି ଆସିଲା ବେଳକୁ ପୁଣି ଦି ଘଣ୍ଟା ନଅଟା ବେଳକୁ ଆସିବି ରାତି ଅଧରେ ଦେଇ ଛାଡିବେନି। ସେ କହୁଛନ୍ତି ହଉ ଦେଖିବା ନହେଲେ ତା ପରଦିନ ପଳେଇ ଆସିବୁ।
ଉଁ ହୁଁ ହଁ ଏତେ ଲେଟ ରେ ଆଉ କଣ
ହୁଁ କିନ୍ତୁ ବସ୍ ଟ୍ରେନ ର ସୁବିଧା ଅଛି। ମୁଁ କହିଲି ଆସିବାରେ ବସ୍ ଟ୍ରେନ ର ସୁବିଧା ଅଛି। ଛିଅ ଛୁଆଟା ଏତେ ରାତିରେ ଆସିବା ଟା
ହଁ ଆଜିକାଲି ଯୋଉଭଳିଆ ହଉଛନ୍ତି ଝିଅ ଛୁଆ ଏକୁଟିଆ ଆସିବା କଥା ନୁହେଁ।
ହଁ ପରା ସେଇଥିପାଇଁ ନ ଆସୁ ବାବା କହୁଛନ୍ତି ପଳେଇ ଆସିବୁ।
ହୁଁ
ସେଠି ବି ସେ ଛାଡିବେନି ଏତେ ରାତିରେ ଆଉ ହୁଁ। ଟ୍ରେନ ବି ଅଛି ଟ୍ରେନ ହଁ ଏବେ ଆଉ ଗୋଟେ ଚାଲଛି ପ୍ରାୟ ସାଢେ ତିନିଟା ପାଖା ପାଖରେ ଗୋଟେ ଚାଲୁଥିଲା ତାପରେ ଏବେ ସନ୍ଧ୍ୟା ବେଳେ ବି ଗୋଟେ ଚାଲୁଚି।
ହଁ ସନ୍ଧ୍ୟାବେଳେ ଯାଉଛି ବୋଧେ ସେ ପଟରୁୁ ଆସୁଛି ବୋଧେ ଭୁବନେଶ୍ୱର ପଟରୁ ଆସୁଛି ଗୋଟେ ଏଠି ସାତଟା ପାଖାପାଖି ପହଞ୍ଚୁଚି।
ହୁଁ।
ହୁଁ
ଆଉ କିନ୍ତୁ କଣ କହିଲ ଏବେ ନା ହଉଛି ଆଗରୁ ଯେମିତି ଲୋକ ଲୋକମାନେ ଧର ଦୂରକୁ ଯାଉଥିଲେ ଯୋଉ ସାଇକେଲ ଫାଇକେଲ ରେ ଯାଉଥିଲେ ନା କି ତ ଏବେ କଣ ହଉଚି ହଉଚି ନା ମାନେ ସବୁ ଗାଡି ମାନେ ଭଲ ସୁବିଧା ହେଇଗଲାଣି ନା ବସ୍ ହଉ ଟ୍ରେନ ହଉ କି ଲୋକଙ୍କ ପାଖରେ ବି ବାଇକ୍ ହେଲା କାର ହେଲା ସବୁ ହେଇଗଲାଣି ନା ତ ସେ ସେଥିପାଇଁ ଲୋକମାନେ ଆଉ ଏତେ ହଇରାଣ ହଉନାହାନ୍ତି। ମାନେ ଧର ମେଡିକାଲ ଫେଡିକାଲ କିଛି ବି ଜିନିଷ ପଡିଲେ ସୁବିଧା ମାନେ ଯଦି ଦର ଦରକାର ହଉଛି ନା ଯାଇ ପାରୁଛନ୍ତି ସାଙ୍ଗେ ସାଙ୍ଗେ ଟ୍ରିଟମେଣ୍ଟ ବି ପାଇ ପାରୁଛନ୍ତି ଲୋକମାନେ ଆରାମସେ।
ହଁ ପରା। କିନ୍ତୁ ଏବେ ଯୋଉ ପେଟ୍ରୋଲ ରେଟ୍ ହେଇଯାଇଛି ମଝିରେ ମଝିରେ ଅଛି ପେଟ୍ରୋଲ ନାହିଁ ମାନେ ଟୋଟାଲି ବନ୍ଦ କରିଦଉଛି ଟାଙ୍କି। ପୁରା ଏବେତ ଏଇପଟ ଟାଙ୍କିଟା ବନ୍ଦ ହେଇଯାଇଥିଲା ଆଜିିକାଲି ଭିତରେ ଖୋଲିଚି ପ୍ରାୟ ଗାଡ଼ି ଆସିଲା ବୋଲି ଖୋଲିଲେ ତପୁରା ଜାମ୍ ତାପରେ ଏପଟେ ଯୋଉ ଖୁଚୁରା ବେପାରି ସେମାନେ ନେଇ ଆସୁଚନ୍ତି ଏମାନେ ଡବଲ୍ ରେଟ୍ ବିକୁଚନ୍ତି ମାନେ ସେଠି ଯଦି ଆମ ଶହେ ଦଶରେ ଆଣିବା ଏଠି ଶହେ ପଚାଶେରେ।
ହଁ ନା ଆମେ ଆମ ଏପଟେ କଣ କଇଁଲ ପୁରା ମାନେ ଦି କିଲୋମିଟର୍ ଯାଏଁ ପୁରା ଲାଇନ୍ ଲଗେଇ ବସ୍ ଟ୍ରକ୍
ଯାହାବି ସବୁ ଲାଇନ୍ ଲଗେଇକି ରହୁଚନ୍ତି ମାନେ ସେଇଯୋଉ ପେଟ୍ରୋଲ ଆଣିବା ପାଇଁ।
ହଁ ପରା। ସବୁ ଗୁଡ଼ାକ ଜିଏସ୍ ଟି ଫିଏସ୍ ଟି ସବୁ ଗୁଡ଼ାକ ପକେଇ ଦେଇଚନ୍ତି ଟିକେ ଅଧିକ ସବୁଅଡ଼ା ରେଟ୍ ହେଇଯାଇଚି ଆଉ। ତ ଯୁଦ୍ଧ ଚାଲିବନା ସେଥିପାଇଁ।
ହୁଁ। ହଁ ଯାହା ହଉ କିନ୍ତୁ କଣ କହିଲ ଆଗରୁ ଯେମିତି ଲୋକମାନେ ହଇରାଣ ହଉଥିଲେ ଏମିତି ସେମିତି ଏଇନା ଟିକେ ସେଇଟା କମି ଯାଇଚି ଆଉ ଲୋକଙ୍କ ପାଖରେ କଣ ବିଭିନ୍ନ ପ୍ରକାର ପ୍ଲାଣ୍ଟ ହେଇଗଲା ଆମ ପାଖରେ କେମିତି ମାନେ ଏଠି ଆମର ବହୁତ୍ ସାରା ମାନେ କଣ ଆଠ ଦଶଟା ଖଣ୍ଡେ ପ୍ଲାଣ୍ଟ ଏପାଖରେ ହୁଁ ଲୋକମାନେ ପଇସାବି ଅଧିକ ଇନ୍ କି କିଛିବି ସବୁଥିରେ ଲୋକଙ୍କର ସୁବିଧା ଏବେ ହେଇଯାଇଚି।
ହୁଁ। ତାପରେ ସେତେବେଳେ ଯୋଉ କାମ ଫାମର ଅସୁବିଧା ଥିଲା ମାନେ କେବଳ ଚାଷ ବାସ କରୁଥିଲେ ଏବେ କଣ ଏବେ ପାଖକୁ ପ୍ଲାଣ୍ଟ ଖାଲି ଜଷ୍ଟ ଟେନ୍ଥ ପାସ୍ ଆଉଟ୍ ହେଲେ ପ୍ଲାଣ୍ଟ ପଳେଇଲେ ଆଉ ଏତେବି ପଢ଼ୁବି ନାହାନ୍ତି। ପଢାକୁବି ଛାଡ଼ି ଦଉଚନ୍ତି କିନ୍ତୁ ପଢାଟା ଟଚ୍ ରଖିବା କଥା କିନ୍ତୁ ପଢୁନାହାନ୍ତି ପ୍ଲାଣ୍ଟ ପଳଉଚନ୍ତି। ଖଟିଲେ ପଇସା ଆଣିଲେ।
ପୁଅ ପିଲାମାନେତ ଆମ ଏପଟରେ ସବୁ ସେୟା କରିଦଉଛନ୍ତି ଆଉ।
ହଁ ପରା ପାଠ ପଢିତେ ଇଣ୍ଟଷ୍ଟ ନଉନାହାନ୍ତି କଲେଜ୍ ସ୍କୁଲରେବି ସବୁ ଛୁଆ କମିଗଲେଣି। ପ୍ରାୟତ ହଁ ସେଇ ସେଭେନ୍ ଏଇଟ୍ ନହେନେ ଟେନ୍ଥ ହାଏସ୍ ଦଉଚି ଟେନ୍ଥେ ପାସ୍ ଆଉଟ୍ ଦେନ୍ ପଳଉଛନ୍ତି ଡିଉଟି।
ହୁଁ। ଆଉ ସେଇଆ ଏଇନା କେତେ ଲୋକଙ୍କର କଣ ଜୀବନ ଶୈଳୀଟା ପୁରା ପରିବର୍ତ୍ତନ ହେଇଯାଇଚି ଟିକେ ମାନେ କଣ ଓଡ଼ିଶା କହିଲା ଭଳିଆ କୋଉ ମାନେ ଦିଇ ହଜାରେ ମସି ଯାଇକି ଉଣେଇଶହ ଅନେଶ୍ୱତ ମସିହା ବାତ୍ୟା ବେଳକୁ ମାନେ କୋଉ ଭଳିଆ ଥିଲା କୋଉ ତଳେ ତଳେ ଥିଲା ଓଡ଼ିଶା କହିଲେ ସମସ୍ତେ କୁହନ୍ତି ଭାରତରେ ଗୋଟେ ଗରିବ ରାଜ୍ୟ ବୋଲି କିନ୍ତୁ ଏବେ ଦେଖିଲେ ଆକୁ ଓଡ଼ିଶାରେ ମାନେ ଏତେ ସାରା ସବୁ ଡେଭଲପମେଣ୍ଟ ଇନଫ୍ରାଷ୍ଟ୍ରକ୍ଚର ମାନେ ସବୁଥିରେ ଓଡ଼ିଶା ଗୋଟେ ଆଗରେ ରହୁନିକି
ହୁଁ ସବୁୁଟା ଡେଭଲପ୍ ହେଇଗଲେଣି। ହୁଁ।
ଓଡ଼ିଶା ହଉକି ଭାରତ ହଉ ସମସ୍ତେ ଡେଭଲପ୍ ହେଇଚନ୍ତି ସବୁଆଡ଼ୁ ଦେଖିବାକୁ ଗଲେ ସବୁଆଡ଼ୁ ଡେଭଲପ୍ ହେଇ ହେଇଚି ଆଉ
ହୁଁ ତାପରେ ପଲ୍ୟୁସନ ରେଟ୍ ଟାବି ସେତିକି ବଢ଼ୁଚି ସବୁ ଗୁଡ଼େ ଦୂଷିତ। ଏଇ ଆମର ଏବେ ଏମ୍ କହୁଚନ୍ତିକି ଏଠି ଗୋଟେ ପ୍ଲାଣ୍ଟର କାମ ଚାଲିବ ମାନେଜଷ୍ଟ ସେପଟ ଲାଇନ୍ ଗୁଡ଼େ କେତେ ଏରିଆ ସେକିଣିଥିଲେ ତସେ ଥାର୍ଡ଼ ପାର୍ଟିକୁ ବିକ୍ରି କରିଦେଇଛି ତଏବେ ଗୋଟେ ପ୍ଲାଣ୍ଟ ହବ ଫ୍ଲାଣ୍ଟ ହେଲା ମାନେ ପ୍ରାୟ କହୁଚନ୍ତି ଆଉ ଦଶ ବର୍ଷ ପରେ ଏପଟେ ଚାଷ ବାଟି ଆଉ କରିହବନି କାହିଁକି ନା ତାର ର ର ମେଟେରିଆଳ ଉପରେ ଲାଇନ୍ ରେଝାଡିବ ୱାଟର ଗୁଡା ପାଣି ଗୁଡା ପଳେଇ ଆସୁଛି ଆମର ଏଇତଳକୁ ଚାଷ ବାଟି କରୁଛନ୍ତି। ତ ସେ କହୁଛନ୍ତି କି ଆଉ ଚାଷବାସ ବି ଏତେ ସମ୍ଭବ ହବନି। କାହିଁକି ନା ଯୋଉଠି ଫ୍ୟାକ୍ଟ୍ରି ହବ ସେଠି ଲୋକମାନଙ୍କ ପାଇଁ ସୁବିଧା ଅଛି କିନ୍ତୁ ଏରିଆ ଟା ପୁରା ପଲ୍ୟୁସନ ହେଇଯିବ। ସବୁଗୁଡା ଦୁଚିତ। କୁ ଗଲେ ମେହ ଉ ମେହନ୍ତ ଜଳ ନା? ଏତେ ଜଳ ଯଦି ଦୂଷିତ ହେଇଗଲା ଆଉ କନ।
ହଁ ନା ସେପଟେ କଣ କହିଲ ମାନେ ସେପଟ ପଟ ଗୋଟେ ଗୋଟେ ଏମତି ପ୍ଲାଣ୍ଟ ଅଛି ଗୋଟେ ସେ ପ୍ଲାଣ୍ଟ ରୁ ଗୋଟେ ନାଲି ମାନେ କଣ ଗୋଟେ ଟେଲ ଟା ବାହାରୁଛି ସେ ଯୋଉ ଆଲୁମିନିୟମ ର ନା କଣ ସେଟା ଉପରେ ରେ କଲର ବାହାରୁଛି ତା କୁଅଟା ପୁରା କଣ କୁହଛି। ଲାଲ ପୋଖରୀ କଣ ଏମିତି କୁହାଯାଉଛି କଣ ଏମତି ଗୋଟେ ରେଡମଡ କୁହାଯାଉଛି। ସେଟା ସେଟା ହଉଛି ଗୋଟେ କଣ ମାନେ ପଲ୍ୟୁଟେଡ଼୍ ଜିନିଷଟା ଆଲୁମିନିୟମର ତ ସେଇଟା ଲୋକଙ୍କ ପାଇଁ ବହୁତ କ୍ଷତିକାରୀ। ତ ସେ ସାଇଡ଼ରେ ଯେ ଅତିକ ଲୋକ ରହୁଛନ୍ତି ନା ସେଟା ପ୍ଲାଣ୍ଟ ରୁ ଛାଡି ଦଉଛନ୍ତି ସେଠିକୁ ଗୋଟେ ବିରାଟ ବଟ ବଡ ଜାଗା ଅଛି ପୁରା ରେଡ ମୋଡ ମାନେ ପୁରା ରେଡ କଲର ଦେଖାହାଉଉଛି ପୁରା। ଆଉ ସେଇଟା କଣ ପାଣି ସହିତ ମିଶୁଛି ନା ମିଶିକି ପାଣି ଲୋକମାନେ ପିଇଲେ ଯାହାବ ତାଙ୍କର ବି କଣ କହିଲ ଚର୍ମ ରୋଗ ଏ ସବୁ ବାହାରୁଛି ଆଉ ବିଭିନ୍ନ ପ୍ରକାର ଇସୁ ଆସୁଛି ପ୍ରୋବ୍ଲେସ ସୁବିଧା ହଉଛି ବହୁତ ଲୋକଙ୍କର ଦେହ ଖରାପ ଅଉଛି ହାତ ଗୋଡ ମାନେ ଜନ୍ମ ହଉଛନ୍ତି ଯୋଉ ଛୁଆ ବି ସେମାନେ ଜନ୍ମର ବି ସେମିତି ଅବାକିଆ ହେଇକି
ନାଇଁ ବେସିକାଲି ତ ଏପଟେ ବହୁତ ଗୁଡା ଏଇ ପାଣି ମାନେ ପିଇବା ପାଣିର ଅସୁବିଧା ବହୁତ ହଉଛେ।
ହୁଁ
ମାନେ ଇରିଗେସନ ପାଣି ଆସିଲାଣି ସେ ପଡିଲାଣି କିଛି କୁ। କିନ୍ତୁ ତଥାପି ସେତିକି ବି ସ ମାନେ କଣ କୁହନ୍ତି ସେ ଟିକେ ବି ସଫିସିଏଣ୍ଟ ହଉନି।
ହୁଁ
ନିଜର ପର୍ସନାଲ ରଖିବା କଥା କିନ୍ତୁ କରିପାରୁନାହାନ୍ତି ଆଉ।
ହୁଁ
ହଉ ତ ସୁବିଧା
ବତ ଅସୁବିଧା ଆଉ ସବୁଆଡୁ କିଛି ଆଡୁ ସୁବିଧା ହେଲାଣିୁ କିଛି ଯାହେଲେ ଅସୁବିଧା ହଉଛି ଆଉ।
ଅସୁବିଧା ହେଇଯାଉଛି ହଁ ଏବେ ଦେଖ ଯଦି ପ୍ଲାନ ଚାଲିଲା ଲୋକମାନେ ବହୁତ ଗୁଡା କାମ ପାଇବେ। କାମ ପାଇଲେ ଚାଷରୁ ଯେତିକି ପଇସା ଆସୁଥିଲା କାମରୁ ବି ପଇସା ଆସିବ। କିନ୍ତୁ ତାର ସାଇଡ ଇଫେକ୍ଟ ରେ ଆମେ ଆଉ ଚାଷ ବାଟି ଗୁଡା କରିପାରିବାନି। ତାପରେ ଏଇ କି ଟା ବି ପୁରା ପଲ୍ୟୁସନ ହେଇଯିବ। ଯେତେ ଆମେ ବି ଗଛ ଲଗେଇଲେ ଅକ୍ସିଜେନ ଲେବୁଲରେ ବଢିବ କିନ୍ତୁ ହଁ ଯଦି ପଲ୍ୟୁସନ ରେଟ୍ ଟା ହାଇ ରହିଯିବ ଆଉ କଣ ହେଇପାରିବ କି।
ହୁଁ
ଦେଖିବା କଣ ହଉଛି ଏବେ କାମ ଚାଲିଲାଣି ଘର ଘର କାମ ଚାଲିଲାଣି ମାନେ ଜଷ୍ଟ ଷ୍ଟାର୍ଟ ହଉଛି ଏବେ। ଏବେ ଷ୍ଟାର୍ଟ ହଉଛି ମାନେ ଦଶ, ବାର ବର୍ଷ ଲାଗିଯିବ ନା। ତାର ଇନଫ୍ରାଷ୍ଟ୍ରକ୍ଚର ବଢ଼େଇବା ପାଇଁ
ହୁଁ ହଉ ତାହେଲେ ଆଉ ଦେଖିବା ଆଉ କେତେବେଳେ ପୁଣି କଥା ହବା କଲ୍ କଲେ ଆଉ
ହୁଁ ଏବେ ଆସିଛନ୍ତି ଦେଇ ପିଇସା ଯେ -
ଉଁ ହୁଁ
କଁ କହିଲ?
ହଁ ହଁ ଯାଇଛନ୍ତି, ଯାଇଛନ୍ତି ଆଉ ମୁଁ- ତୋ ଘରେ କେହି ନାହାନ୍ତି ଆଉ, ହୁଁ
ହଁ
ହଉ ଆଉ, ହଉ ତାହେଲେ ରଖୁଚି ପରେ କେତେବେଳେ କଥା ହବା ଆଉ
ହଁ ହଁ ଥାଉ।
ହଁ।
ଥାଉ।